ଆସୁତୋଷ ଗୁରୁଜୀ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ନମସ୍କାର ନମସ୍କାର।
ନମସ୍କାର।
ନମସ୍କାର ସାର୍।
ଅ ଆମେ କଥା ମୁଁ କହିଲା ବେଳେ ମଝିରେ କହିବନି ଆଁ।
ନାଇଁ ସାର୍।
ଯୋଉ ସମ୍ଭାଷଣ ଉରା ଟିକେ ଅଭ୍ୟାସ କରିବା।
ଆଜ୍ଞା ସାର୍।
ମାନେ ସମ୍ଭାଷଣ କଥୋପକଥନ ଟିକେ ପିଲା ମାନଙ୍କର। ଆମେ ଟିକେ ଅଭ୍ୟାସ କଲେ ଭଲ ହୁଅନ୍ତା।
ଆଜ୍ଞା ସାର୍।
ଗୋଟେ ଗୋଟେ ଦିନ। ସଂସ୍କୃତ ସମ୍ଭାଷଣ ଆମେ କରିବା।
ସିଓର ସାର୍ କରିବା।
ଆମର ଯୋଉ କାହ୍ନାର। ରାତି ସମୟଟା।
ଆଜ୍ଞା।
ସ୍କୁଲରୁ ଫେରିଲା ପରେ ଟିକେ ଲିଟରେଚର ସବଜେକ୍ଟ ଗୁଡା ତା ଟିକେ ମାନେ ଦେଖୁନ
ସାର୍ କାହ୍ନାର।
କାହ୍ନାର?
ହ୍ୟାଲୋ।
କାହ୍ନାର।
ସାର୍ କଥା କଟି ଯାଉଛି।
କଟିଯାଉଛି?
ହଁ ସାର୍ କଟି ଯାଉଛି ଶୁଣା ହେଲାନି ମଝିରେ।
ପ-ପଦାକୁ ଟିକେ ଆସ।
ଆଜ୍ଞା ଆଜ୍ଞା ଆସିଲିଣି।
ଆମେ କାହ୍ନାର ଟିଉସନ ରୁ ଆସିଲା ପରେ। ଟିଉସନ ରୁ ଆସିଲା ପରେ ତାର ପାଠ ପଢ଼ା ଟିକେ ଚେକଚାକ୍ କରୁ ନ। କରିହେବ? ଆଁ। କାନର ଟିକେ ଚେକ୍ କରିହବ? ହ୍ୟାଲୋ? ହ୍ୟାଲୋ।